ହେଲୋ।
ହଁ ଏବେ ଶୁଭିଲା।
ଆଚ୍ଛା ମୋ କଥା ଶୁଣାଯାଉଛି ତ!
ହଁ।
ଆଉ କେମିତି ଅଛ?
ହଁ ଭଲ।
ଆଚ୍ଛା ଆଜି କଣ ସନି ପ୍ଲାନ୍ କଣ କେମିତି ଘରେ ନା କୁଆଡେ ବୁଲିବାର ପ୍ଲାନ୍ ଅଛି?
ନା ନା ଘରେ ଅଛି।
ନା ଆଛା ଆଉ ତମର ଘରଟା କୋଉପଟ ସାଇଡ କହିଲ?
ମାନେ କୋଉ ଘର ଆମ ଏ ଯୋଉଠି ରହୁଛୁ ନା
ହଁ ହଁ ଏବେ ଯୋଉଠି ରହୁଛ।
ଏବେ ସେଇ ରାଞ୍ଚିରେ ସେଇ ଖରବୁଡା ଛକ ପାଖରେ
ତାମାନେ ରାଞ୍ଚିରେ ର ହୁଛ ଓହୋ ହୋ, ଆଉ କଣ? ହଁ ମୁଁ ତ ସେଇ ଧାମରା ଭଦ୍ରକ ଇଏରେ ହୁଚି ଆଉ କିଛି ଦେଖିବା କଣ ନୂଆ ସୁଯୋଗ ଯଦି କଣ ମିଳିବ ତାହେଲେ କୁଆଡେ ଯିବା ଆଉ ଚାଲିଛି ଆଉ ଆଉ କଣ ମାନେ ସେପଟେ ବର୍ଷା ପାଗ କଣ କେମିତି? ମିତି ଖରା ନା ବର୍ଷା ନା କେମିତି କଣ?
ଏଠି ଅ ମାନେ ଏମତି ବର୍ଷା ହଉଛି ସବୁଦିନ।
ସ ଭଲ ତାହଲେ ଆମର ଏପଟେ ତ ଭଦ୍ରକ ସାଇଡ ହେଲା କି ସେ ଜାଗା ଯାହା ବି ହେଲା ଏ ବର୍ଷ ତ ଯୋଉ ପ୍ରବଳ ଆଉ କହିବାକୁ ନାଇଁ ଏଇ ଟାଇମରେ ତ ବର୍ଷା ଆସିଯିବା କଥା ତଳି ବି ପଡିଗଲାଣି ତଳି ପଡିଲା ପରେ ବର୍ଷା ଆସୁନି ସେ ତଳି ଯାହା ସବୁ ଫାଟିଗଲାଣି ଫାଟି ଫୁଟି ଗଲା ଣି କଣ କେମି ତି ହବ ତାଙ୍କୁ ଏକା ଜଣା ସେ ଭଗବାନ ହିଁ କରିବେ ଯାହା ହବ ମାନେ ଏ ବର୍ଷ ତ ପାଣିପାଗ ବିଭାଗ ବି କଣ କହିଲାଣି କି ଯେତିକି ବର୍ଷା ହବା କଥା କୋଡିଏ ରୁ ତିରିଶ ପରସେଣ୍ଟ କଣ ବର୍ଷା କମିଯିବ। ଆଉ ତମର ମାନେ ଓଡିଶାରେ କୋଉ ତମ ମାନେ ନି ମାଆଙ୍କ ଘର ସେଇଟା ସେଇ କନ୍ଧମାଳ ଜିଲ୍ଲା ନା!
କଳାହାଣ୍ଡି ନା।
ଆଜ୍ଞା କଳାହାଣ୍ଡି କଳାହାଣ୍ଡି ସେପଟେ କେମତି ଫୋନ ଫାନ୍ କରି କଥା ହଉଚନ୍ତି ମାନେ ବର୍ଷା ଫର୍ଷା ଟିକେ କମା
ହଁ ସେଠି ବୋ ସେଠି ବହୁତ ଗରମ୍। ଏଠି ବହୁତ ଗରମ ହଉଚି ଆଉ ଖରା ବହୁତ।
ଓହୋ ଆଉ ଆଛା ମୁଁ କଣ ପଚାରୁଥିଲି କଇଲେ ସେ ଦିଦି କି ମୁ ଯଦି ଗାଡ଼ି ଟେ ଆମେ ଭଡ଼ା କରିକି ଯିବୁ ତାହେଲେ କଳାହାଣ୍ଡିରେ କଣ କଣ ଜାଗା ଆମେ ଏମିତି ଅଛି ତମେ ଯୋଉଟା ଆମକୁ କହିପାରିବ ଯୋଉଟା କି ବୁଲିବାକୁ ଯାଇପାରିବ।
ହଁ ସେଇ ପ କକ କଳାହାଣ୍ଡିରେ ଏମତି ଅଛି ବହୁତ ଜାଗା ଆ ଆମେ ତ ଏଥର କୋରାପୁଟ ଯାଇଥିଲୁ।
କୋରାପୁଟରେ କଣ ଅଛି ଯୋଉ ଦୁଡ଼ୁମା ନା କଣ ଏ ଘରେ ବାପା ମା। ଭଉଣି ହୁଁ।
କୋଉ କୋକା କୋରାପୁଟ କୋଉ କୋଉ ଜାଗା ଯାଇଥିଲେ ବୁଲିବାକୁ।
ସେଇ ଡୁଡୁମା ଆଉ କଣ ଶାବରସୀ କ୍ଷେତ୍ର। ଆଉ କଣ। ଆଉ ଗୋଟେ କଣ ଅଛି ସେଇ ଯୋଉ ମନ୍ଦିର ଶିବ ମନ୍ଦିର। ଗୁପ୍ତେଶ୍ଵର ଏଇ ସବୁ।
ଓହୋ ତମେ ବି ଯାଇଥିଲ ତାହେଲେ।
ହଁ ମୁଁ ଭଉଣୀ କାହ୍ନା ଶୁଭ।
କେମିତି କଣ ଯାଇଥିଲେ ମାନେ ଘରୁ କେମତି କଣ କାର୍ ଭଡ଼ା ନା ଟ୍ରେନ୍ ନା କେମିତି କଣ।
ଏଇ କାର ରେ ଆଉ ଗଲୁ। ସେଠି ଦିନେ ରହିଲୁ କୋରାପୁଟରେ ରହିକି ସେ ଯୋଉ ଆଉ ଗୋଟେ କଣ କି ସେ ଯୋଉ ପର୍ବତ ମାଳା କଣ
ସେଠିକି ବି ଯାଇଥିଲୁ ଦେଓମାଳି ହଁ।
ଆଛା ତାହଲେ ସେଠି ଯୋଉ ରହିଲ ମାନେ କଣ ହୋଟେଲ୍ ରେ ରହିଲ ନା କଣ।
ହଁ ହୋଟେଲ୍ ରେ ରହିଲୁ। କୋରାପୁଟରେ।
ଆଛା। ଭଲ ଲାଗିଲା ତାହଲେ ମାନ କୋରାପୁଡ଼ ଦେଖି ବାକୁ ଭଲ ଲାଗେ ନା।
ହଁ ହଁ ବହୁତ ସୁନ୍ଦର।
ଆଉ କଣ ଆଉ ଏମତି ଆଛା। ନା ମୁଁ ବି ଯାଇଚି ମୁଁ ଆମର ଗୋଟେ ଗ୍ରୁପ ଆମେ ଦଶ ଜଣିଆ ଗ୍ରୁପ ଥିଲୁ ଆମେ ସେପଟେ ହେଇଗଲାଣି ଏବେ ନାଇଁ ବର୍ଷେ ହେଇଗଲାଣି ଶୀତ ଦିନାଟା ଟାଇମ୍ ରେ ଆମେ ଆର ବର୍ଷ ସେପଟେ ସେ ନବରଙ୍ଗ ପୁର କୋରାପୁଟ ସାବଣ ସିଖିଭାଗ ତାପରେ ତମ ସେ ଯୋଉ ଡ୍ୟାମ ଟାଚି ସେ ଡ୍ୟାମ୍ ଟା ହଉ କି ଚାରି ପାଞ୍ଚଟା ଜାଗା ଆମେ ବୁଲାବୁଲି କରିକି ସିଆଡ଼ୁ ସିଆଡ଼ୁ ହେଇକି ରାୟଗଡା ହେଇକି ଗଜପତି ରହିଲୁ ଗଜପତିରେ ଅ ଦୁଇ ତିନି ଦିନି ଦୁଇ ଦିନ ରହିଲୁ ଗଜପତିରେ ଗଜପ ବି ସେଇ ସେ ଗଣ୍ଡା ହାତି ଯୋଉ ଜଳ ପ୍ରପାତ ହଉଚି ସେ ସେଟା ଗୋଟେ ଦେଖିଲୁ ସେଇଟା ଦେଖିଲା ପରେ ଗଜପତି ଆଉ ଗୋଟେ ଅଛି କଣ ଚାନ୍ଦିପୁର ଚନ୍ଦ୍ରଗିରି ପାଖରେ ଅ ଅଛନ୍ତି ତିବ୍ବତ୍ର ଲୋକମାନେ ଆସିକି ଯଉଛନ୍ତି ଜିରାଙ୍ଗ ସେଇଠି ବି ଆମେ ରହିଲୁ। ତାପରେ ଏ ଏ ଆଉ ଦି ତିନି ଦିନଆ ବୁଲିକି ତାପରେ ସେପଟ ଭୁବନେଶ୍ୱର ହେଇକି ରିଟନ୍ ହେଇଗଲୁ ଆଉ। ଆଛା।
ହୁଁ।
ଆଉ ଆଜି କଣ ରୋଷେଇବାସ କଣ ସବୁ ହେଇଥିଲା?
ଆଜି କଣ ଡାଲମା ଭଜା ତମେ କଣ ସେଇଠି କ୍ୟାଣ୍ଟିନ ରେ
ହଁ କ୍ୟାଣ୍ଟିନରେ ଖାଇଲି ଯେହେତୁ ଶନିବାର ରବାର ଟିକେ ମେନ ବିରିୟାନୀ ଦୋଉଚନ୍ତି ଆଉ ସପ୍ତାହକୁ ଥରିଏ ଯାହା ମିଳୁଚ ଚି ସେଥିପାଇଁ ବିରିୟ ସେଥିରୁ ଟିକେ ଖାଇଦେଲି ଆଉ ନହଲ ବେ ମୁଁ ତ ରୁମ ନେଇ ଯାଇଛି ମତେ ଗୋଟେ ର ମିଳିଚି। ସେଇ ତ ସେଠି ରୋଷେଇ ବାସ ବି କେବେ କେବେ କରେ। ସମୟ ଯଦି ମିଳେ ସମୟ ମିଳିଲେ ବେଳେ ବେଳେ ମୁଁ ରୋଷେଇ ବି କରେ ଏଇ ଭିତରେ ଆମେ ଗୋଟେ କମ୍ପାନିଟାରେ ଯୋଉ ମୁଁ କାମ କରୁଚି ସେ କମ୍ପ ମ୍ପାନି ଟାରେ ପ୍ରାୟ ହଜାର ଦିଇ ହଜାର ଲୋକ ଭିତରେକୁ କୋହୁଚନ୍ତି ସେମାନେ ଟାଉନସିପ ବୋଲି ତ ଓ ଟାଉନସିପ ଭିତରେ ଗୋଟେ ରୁମ୍ ଟେ ମିଳିଛି ଏବେ ବର୍ଷେ ହେଲା ବାପା ମା ଆସିଥିଲେ ସେଠି ଥିଲେ ତାଙ୍କୁ ଭଲ ଲାଗ ଲା ଆଉ ମିଳଚି ରୋଷେଇବାସ କରି ରହୁଚି ଖାଉଚି କେତି ଖାଉଚି ଏମିତି ଚାଲିଚି ଆଉ ଆଉ ଆଉ ମାନେ କଣ ତମେ କଣ ରୋଷେଇ କରିବାକୁ କଣ ଭଲ ପାଅ?
ସବୁ ତ ରୋଷେଇ କରେ।
କଣ ତ ଗୋଟେ ଥିବ ନା ଯୋଉଟା ମାନେ ହ ଆଛା ନନଭେଜରେ କଣ ଯେମିତି
ଚିକେନ ମାଛ ଏଇ ସବୁ।
ଉଁ ଆଛା ଓଉ
ମଟନ ବନାଏନି କାହିଁକି ନା ଖାଆନ୍ତିନି।
ଆଛା ଆଛା।
ଓହୋ।
ଆଉ ଘରେ ଆଛା ଇଏ ଶୁଭ ଏଙ୍କର କେ ସ୍କୁଲ ଫଲ ସବୁ କୁ କେମିତି କଣ ମ୍ୟାନେଜ ହୋଉଚି ସେଠି?
ଏଇଠି କାହ୍ନାର ସ୍କୁଲ ଅଛି। ଦୁଇ କିଲୋମିଟର ଗ୍ୟାପ ରେ ଆଉ ଏବେଠି ଏଠି ଟ୍ରାନ୍ସଫର କରିଦେଇଚି ନା ସ୍କୁଲ ଟା। ସେ ରାଉରକେଲାରେ ପଢୁଥିଲା। ଆଉ ଏଠି ହଁ ଆଉ ଶୁଭର ସ୍କୁଲ ଅଛି ସାତ ଛଅ ସାତ କିଲୋମିଟର
ହ
ଶୁଭ ଭ୍ୟାନ ରେ ଯାଉଚି ଆଉ କାହ୍ନାକୁ ନେବାଣିଆ କରୁଛୁ ଆଉ।
ହ ଆଛା ତାହେଲେ ଏରା ମାନେ କଣ ସେଇ ରାଞ୍ଚିର ପୁରା ଟାଉନ ଉପରେ ପୁରା
ହଁ ହଁ ଆମେ ପୁରା ଟାଉନ ଉପରେ ଅଛୁ ପୁରା ମାନେ ଇଏରେ ଜାଗା ଲୋକେସନ ବି ଭଲ ଏଠି ଯୋଉଠି ଆମେ ରହୁଛୁ ମାନେ ଟାଉନ ଉପରେ ରାସ୍ତା ଉପରେ
ଓହୋ ଆଉ ଇଏ ମ୍ୟାଡ଼ାମ ଏରା ଠୁ ରାଉରକେଲା କେମିତି କଣ ରହୁଥିବ? ମାନେ ଯିବା ଆସିବା ପାଇଁ ସୁବିଧା କଣ କେମିତି ଅଛି? ହଁ
ବସ୍ ଟ୍ରେନ ଅଛି କିନ୍ତୁ ଟ୍ରେନ ଟା ସୁବିଧା ବସ୍ ଟା ପାଞ୍ଚ ଘଣ୍ଟା ସାତ ଘଣ୍ଟା ଲାଗିଯାଏ। ଆଉ ଫେଣ୍ଡରେ ଦୀପ ତିନି ଘ ଅଢେଇ ଘଣ୍ଟା ତିନି ଘଣ୍ଟା ଭିତରେ ପହଞ୍ଚି ଯାଉ
କାଲି ଯେବେ ଇଚ୍ଛା ହେଲା ଆରାମସେ ଯାଇହବ ସକାଳୁ ଇଚ୍ଛା ହେଲେ ମାନ ଦି ତିନି ଘଣ୍ଟା ଭିତରେ ପହଞ୍ଚିଯିବା କଥାଉ
ଟାଇମ ଅଛିି ବିଟରେେ ଏନି ଟାଇ
ଏନି ଟାଇମ ଅଛି
ହଁ ସବୁବେଳେ ଅଛି ଟ୍ରେନ ତ ସକାଳୁ ଛଅଟାରେ ବାହାରିଲେ ଆଠଟା ନଅଟା ସୁଦ୍ଧା ପହଞ୍ଚିଯାଆନ୍ତି
ଓ ଆଛା ଆ ସେଠି କୋଉ ସ୍ ଜ କରିଛନ୍ତି
କହ୍ନ ର ସେଣ୍ଟ ଫ୍ରାନ୍ସିସ୍ ଶୁଭର ସେଣ୍ଟ ମେ
ଆଛା ଏଇ ଦ ଜ ଯାଗ କଣ
କିନ୍ତୁ ଶୁଭର ସେଇଟା ପ୍ରାଇମୋରୀ ସ୍କୁଲ ଟା ହ ଆଉ ଯଦି ହେଲା ସିବି ଏସ୍ ସ କୁ ନେଇ ଆସିବୁ ଆଉ ପରେ ଶୁଭକୁ କ ଏ ନା ପଢୁ ନା ପଢୁ ନାଇଁ ଠିକ ସେ ସେ ଆଇ ସ ଆଇ ସରେ ରଖିଲେ ହଇରାଣ
ହ ନାଇଁ ପାଞ୍ଚ ଛଅ କ୍ସ ଯାଇ ନହଲେ ଆଇ ସ ରଖିକି ଆଇ ସ ଫାଉଣ୍ଡେସନ ଟା ଟିକେ ଭଲ ହେଇଯିବ ଆଉ ମାନେ ଯେହେତୁ ତାର ଟିକେ ପଢା ପଢି ଅଧିକ ଓ ସେନା କହିଲେ ସୁବିଧା ହେଇଯିବ ଟିକେ ଆଉ
ହୁଁ ହୁଁ
ଆଉଉ ରାଉର ଦିନ ଲାଷ୍ଟ କେବେ ଯାଇଥିଲେ
ଏଇତ ଆସିଲି ମୁଁ ଆଠ ଦିନ ମାନେ ଏଇ ଦି ହପ୍ତା ହେଲା ଆସିଲି ଖରାରେ ସେ ଖରା ଟି ଏ ମାନଙ୍କ ରହିଥିଲା ଯାଇଥିଲି
ଓହୋ ଖରା ଛୁଟି ରେ ସେଠି ଥିଲେ ଏବେ ଆସିଗଲେ ମାନେ ରାଛି ଆଉ
ସେ ରାଉରକେଲା କଳାହାଣ୍ଡି ହେଇକି ଆସିଲି ଆଉ
ରାଉରକେଲାରୁ କଳାହାଣ୍ଡି କେମିତି ଯାଆନ୍ତି
ଅ ଟ୍ରେନ ରେ ଯାଏ ମୁଁ
ଆଚ୍ଛା ରାଉରକେଲୋଠୁ କଳାହାଣ୍ଡି ବି ଟ୍ରେନ ସୁବିଧା ଅଛି ନା
ହଁ
ଓୁଁ
ମାନେ ଆମ ଘର ପାଖକୁ ବି ଅଛି ଟ୍ରେନ୍ ହଁ ପୁରା ଆମ ହୋମ ଟାଉନ କୁ ହିଁ ଟ୍ରେନ୍ ଅଛି କିନ୍ତୁ ମୁେ ଟିକେ ଦୂରରେ ଓହ୍ଲାଏ ଆଉ କାହିଁକି ନା ଜଲଦି ପହଞ୍ଚିବା ପାଇଁ ଆଉ ଭାଇ କାର୍ ଯାଏ ଫ ଘରକୁ
ବସ୍ ବି ତ ଥିବ ନା ରାଉରକେଲାଠୁ କମା ଏକ
ହଁ ହଁ ମୁଁ ଆସିଲା ବେଳେ ବସ ରେ ଆସିଲି ଗଲା ବେଳେ ଟ୍ରେନ ରେ ଗଲି ଆସିଲା ବେଳେ ବସ ରେ ଆସିଲି
ଆଚଛା ହ ହଉ ଠିକ ଅଛି ମୋର ଗୋଟେ କାମ ଆସିଗଲା ଇଏ ପରେ କଥା ହବା ଆମେ କେତେବେଳେ କଥା ପରେ କଲ କରିବି କଥା ହବା ଆଉ ହେଲା
ହଉ